ହ୍ୟାଲୋ
ହଁ
ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି
ହଁ ତମ କଥା ଶୁଭୁଛି ଗୋଟେ ଫ୍ୟନ୍ ଲଗେଇଛନ୍ତି ଆପଣ
ଆ୍ଛା ମୋ ଫ୍ୟାଣ୍ଡ ଟା ଆପଣଙ୍କୁ କହୁଛି ନା ଆପଣ ଜାଣି ଶୁଣିକି ମିଛରେ କହୁଛନ୍ତି ଯେମିତି ତେ ଗରମ
ନାଇଁ ନାଇଁ ଆଜ୍ଞା ନାଇଁ ଭାଇ ଠିକ ଅଛି ଠିକ ଶୁଖୁଛ
ହଁ ଆପଣ ଯୋଉ ଘରେ ବସିଛନ୍ତି ସେ ଘରର କବାଟାକୁ ଦେଇ ଦିଅନ୍ତୁ ଆଉ ଆପଣ ବି ଫ୍ୟନ୍ ଦେଇକି ବସ ଛନ୍ତି କିଛି ଅସୁବିଧା ନାହିଁ
ଠିକ ଅଛି ଠିକ ଅଛି
ହ ମୁଁ ପା କଣ କହୁଥିଲି କି ଆପଣ ଆପଣଙ୍କ ସ୍ତ୍ରୀଙ୍କ ସହିତ ଆଜି କଥା ହେଇଯାଇଥିବେ ମୁଁ ା ବିୟରେ ଆପଣଙ୍କୁ କହିଥିଲି ମାର୍କେଟ ଯିବା ବିଷୟରେ
ହଁ ହଁ ଆପଣ ମତେ କହିଥିଲେ ମାର୍କେଟ ଯିବା ବିଷୟରେ ହଁ ସ କଣ ଜିନିଷ ସବୁ ଆସିବା ପାଇଁ କହିଥିଲେି
ହଁ ଆପଣଙ୍କ ସ୍ତ୍ରୀ ମତେ ଆଜି ଗୋଟେ ମିସ୍ ଦେଇଛନ୍ତି ଆଉ ତାଙ୍କୁ ମୁଁ ତିନି ଦିନ ଟାଇମ ଦେଇଛି ଯେମିତିକି ଆଜି ଗୁରୁବାର ହେଲା କାଲି ଶୁକ୍ରବାର ଆଉ ଶନିବାର ଦିନ ତ ଆପଣ ମୁଁ ଭାବୁଥିଲି କି ଆପଣ କାଲି ସକାଳେ ବୋଧେ ତାଙ୍କୁ ନେଇକି ତାଙ୍କ ଆଖି ଦେଖିବାକୁ ଯିବେ ବୋଧେ ଛଅ ନମ୍ବର
ହଁ ଯିବାରେ ତ ଅଛି ଛଅ ନମ୍ବର କିନ୍ତୁ ଆମେ ଇଏ ଟିକେ ଘର କାମ ସାରିକି ଶୀଘ୍ର ବାହାରିଲ କାରଣ ସକାଳୁ ବହୁତ ଲାଇନ ହେଇଯିବ ଆଉ ଲାଇନା ଅଧିକ ରହିଗଲା ଦେଖେଇଲା ବେଳ ସେପଟେ ଲଟ ହବ ଯଦି ସକାଳୁ ଆମେ ଶୀଘ୍ର ଯାଉ ତାହେଲେ ଆମେ ଶୀଘ୍ର ଦେଖିକି ପଳେଇ ଆସନ୍ତୁ ଦେଖିବା କାଲି ସକାଳେ କାମ କେତେ ଶୀଘ୍ର ସରୁଛି ଦେଖିକି ଆ ଆମେ ଯିବୁ ଆଉ ଆପଣ ଗାଡି ଟା ଦେବେ ଆଜ୍ଞା
ହ ନାଇଁ ନାଇଁ ହଁ ହଁ ମୁଁ ସେଇ କଥା ହିଁ କହୁଥିଲି ଆପଣ ମୋ ଗାଡିଟା ନେଇଯିବେ କାଲି ସକାଳୁ ଆପଣ ପଳେଇବେ କାଲି ତ ଆଇଁଷ ବାରିଶ ସେଥିପାଇଁ ଆପଣ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ ତ ଆମ ପଖାଳ ଭାତ ଆଉ ଅଣ୍ଡା ଭୁଜିଆ କରିକି ଖାଇଦବୁ ଆପଣ ଯଦି ବାହାରିବେ କେତେବେଳେ ମେଡିକାଲ ଯିବେ ବୋଲି ଭାବୁଥିଲେ
ମୁଁ ତଥାପି ଭାବୁଥିଲି ଆଠଟା ଭିତରେ ପଳେଇବା ପାଇଁ ଆଠଟା ଭିତରେ ହେଲେ ଆମେ ସାଢେ ସାତଟା ବେଳକୁ ଟିକେ ବାହାରିଲେ ଆଠଟା ସୁଦ୍ଧା ପହଞ୍ଚିଗଲେ ଆମେ ଲାଇନରେ ଠିଆ ଟିକେଟ ଟା କରିବୁ ତାପରେ ଡିପାର୍ଟମେଣ୍ଟ ଯାଇକି ଆମେ ଦେଖେଇବୁ ସେଇ ସାଢେ ସାତଟା ର ଆଠଟା ଭିତରେ ବାହାର ଭାବୁଛି ଆଉ
ହଁ ତାହେଲେ ଠିକ ସମୟରେ ଭାବୁଛନ୍ତି ଆପଣ ସାତଟାରୁ ବି ଯଦି ହବ ପଳେଇଲେ ବି ଭଲ ହବ ଆପଣ ବାହାରେ ବି ଗୋଟେ ଟିକେଟ କରିବେ ପୁଣି ଆଖି ପାଖରେ ବି ଗୋଟେ ଟିକେଟ କରିବେ ନହେଲେ ମୁଁ ଭାବୁଥିଲି ଆପଣ ଆଖି ପାଖରେ ଜଣଙ୍କୁ ଛିଡ଼ା କରିଦେଇକି ଆପଣ ନିଜେ ପଳେଇବେ ସେ ବାହାର କଟେ ଟିକେଟ ଟା କରିବା ପାଇଁ ଆସିଲା ବେଳକୁ ଇଏ ଦୁଇ ତିନି ଜଣଙ୍କ ପାଖକୁ ଆଗ ଆଗକୁ ପଳେଇଥିବ ନା କଣ କହୁଛନ୍ତି
ନାଇଁ ନାଇଁ ସେମତି ଆଜ୍ଞା ହୁଏନି ମାନେ ଆପଣ ଟିକେଟ୍ ଟା ନେଇଗଲେ ସେଠି ପୁଣି ଥରେ ନମ୍ବର କରାଯାଏ କୋଉଠି? ଡିପାର୍ଟମେଣ୍ଟ ରେ ଏଠୁ ଆପଣ ଟିକେଟ କରିକି ନେବେ ଟିକେଟ ଟା କରି ନେଇଗଲା ପରେ ତାପରେ ସେଠି ସେଠି ଗୋଟେ ନମ୍ବର କରାଯାଏ। ସେଇ ନମ୍ବର ଅନୁସାରେ ସେମାନେ ଭିତରକୁ ଯାଆନ୍ତି ବୁଝିଲେ କି?
ଓହୋ ଏମିତି ହୁଏ କି ମୁଁ ତାହେଲେ ଜାଣିନି ମୁଁ ଭାବିଲି ଆଗ କାଳରେ ଆମେ ଯେମିତି କରୁଥିଲେ। ଜଣକୁ ଛିଡା କରିଦେଇକି ତାପରେ ଯାଇକି ଟିକେଟ ଆଣୁଥିଲେ ସେ ଛିଡା ହେଲା ପରେ ତାପରେ ସେମାନେ। ଟିକେଟ୍ କରିଥିଲେ ତାହେଲେ ଏବେ ସବୁ ବ୍ୟବସ୍ଥା ବଦଳିଣି ଗଲାଣି ହଉ ଆପଣ କିଛି ଚିନ୍ତା କରନ୍ତୁନି ଆପଣ ସକାଳୁ ସକାଳୁ ଅଳ୍ପ ଖରା ହେଇଥିବ ଯାଇକି ଦେଖେଇ ଦେଇକି ଆସ। ଆସନ୍ତୁ ଆସି ସାରିଲା ପରେ ମୋର ସାଢେ ଏଗାରଟାରେ ଗୋଟେ ଟିଉସନ୍ ଅଛି ଆପଣ ଯଦି କହେ ମାନେ ସେମିତି କିଛି ଅସୁବିଧା ନାହିଁ ମୋ ଟଟିଉସନ୍ଟା ପାଖରେ ଅଛି ତ ମୁଁ ଚାଲି ଚାଲିକି ପଳେଇଲେ ବି ଚଳିବ ତ ହେଲେ ମୁଁ ଚାହୁଁଥିଲି କି ଆପଣ ଜଲ୍ଦି ଯାଇକି ଜଲ୍ଦି ଫେରିଆସ। ଆସିଲେ ଆପଣଙ୍କ ପାଇଁ ହିଁ ଭଲ ଆଉ ଭଗବାନଙ୍କୁ କୁହନ୍ତୁ କି ଜମା ବି ଆଖି ରେ କିଛି ଅସୁବିଧା ନ ହେଇଥାଉ ମୋତେ ଲାଗୁଛି ସେ ଯେଉଁ ସିଲେଇ ଫିଲେଇ କରୁଛନ୍ତି ସେଥିପାଇଁ ବୋଧେ ଆଖିରେ ଟିକି ପ୍ରେସର ପୁଛି ଆଉ ଟିକେ ନିଦ ଆଉ ଟିକେ ଥଣ୍ଡା ସେମିତିପାଇଁ ହଉଛି ଇଏ ହଉଛି। ସେଇଆଡ ମୁଁ ଭାବୁଥିଲି। ସେଇଆ ମୁଁ ଭାବୁଥିଲି ତ ମୋତେ ଲାଗୁଛି ସେଇୟଆ ହିଁ ହେଇଥିବ।
ହଁ ସେ ମାଇନର ଦୋଷ ହେଇଛି ସେ ଆଖି ସିଲେଇ ଫିଲେଇ ଯୋଉ କରୁଛନ୍ତି। ଆଖି ପ୍ରେସର ହଉଥିବ। ନହେଲେ କଣ ଗୋଟେ ଇନଫେକ୍ସନ ହେଇଯାଇଥିବ ଏମିତି ହେଇଥିବ ଆମେ ସବୁ କଣ ହେଇଛି ନ ହେଇଛି ଆମେ ଡାକ୍ତର କୁ ଦେଖେଇ ଦେଲେ ସବୁଠୁ ବେଟର ହବ ହୁଁ ବୁଝିଲେ କି ଡାକ୍ତରଙ୍କୁ ଦେଖେଇଦେଲେ ଜଣ
ହଁ ଆପଣ ତାହାଲେ କାଲି ଜଲଦି ଯାଇକି କିଛି ବ୍ୟସ୍ତ ହେବେନି ଗାଡି ମୋର କେତେ ଅର୍ଜେଣ୍ଟ ଦ ଦରକାର ନାହିଁ ମାନଅଯେଣ୍ଟ ଆବଶ୍ୟକ ନାହିଁ ଆପଣଙ୍କ ସ୍ତ୍ରୀ କୁ ବି କହିବେ ସ୍ତ୍ରୀ କୁ ବି କହିବେ କି ସେ ଆମ ଖାଇବାର ଚିନ୍ତା ବି କରିବେ ନାହିଁ କାହିଁକି ନା କାଲି ଆଇଁ ବାରି ଅଛି ଆଉ ମତେ ଆଇଁଷ ରେ ଅଣ୍ଡା ଭୁଜିଆତ କରିଆସେ ତ ମୁଁ ଭୂଜିଆକରିକି ଆମେ ସବୁ ଖାଇଦବୁ ଆଉ ଆପଣଙ୍କର ଯଦି କୁଆଡେ ଯିବାର ଥିବ ତାହାଲେ ମୁଁ ମୋ ବଡ଼ ଭାଇଙ୍କୁ ବି କହିବି କି ସିଏ କିଛି ଆଇଁଷ ଫାଇଁଷ ନୂଆ ଆଣିବେନି ହେଲେ ଯଦି ଯଦି ବି ସେ ଆଣନ୍ତି ତାହେଲେ ବି ତ ଆପଣ ବାରଟା ଗୋଟେ ଭିତରେ ତ ନିଶ୍ଚିନ୍ତ ଫେରିଆସିଥିବେ ଏତେ ଲେଟ୍ ତ ହବନି ମତେ ଲାଗୁଛି ଆପଣ ଦଶଟା ଭିତରେ ବି ପଳେଇ ଆସି ପାରନ୍ତି ତ ସେଥିପାଇଁ ମୁଁ ଭାବୁଥିଲି କି ଆପଣ ଆସିଗଲେ ବି ଆଇଁଷ ଯଦି କରିବେ କରିବେ ନହେଲେ ବି କିଛି ଅସୁବିଧା ନାହିଁ ନା କଣ କହୁଛୁ। ଛନ୍ତି।
ହଁ ଆମେ ଯଦି ଜଲଦି ପଳଉ ଆମେ ଦଶଟା ଏଗାରଟା ଭିତରେ ପଳେଇ ଆସିବୁ କାରଣ ସେଠି ନମ୍ବର କରି ଯାଇ ସେଠି ଦେଖେଇଲେ ଶୀଘ୍ର ଦେଖିକି ପଳେଇଆସି ହବ ଆଉ। ଅସୁବିଧା କିଛି ହବ ନା ଆମେ ଏଗାରଟା ଭିତରେ ପଳେଇ ଆସିବୁ।
ହଁ ସେଠି ଦେଖେଇକି ଆସିକି ତାପରେ ଏଇ ଯୋଉ ଅ ହଉଛି ମେଡିସିନ ବି ତ ଆଣିଦେବେ ନା ଯଦି ସେଠି ମାଗଣାରେ ମେଡିସିନ ମିଳିବ ତାହେଲେ ସେଇଠି ହିଁ ନେଇ ଆସିବେ ନା କଣ
ହଁ ମେଡିସିନ ଟା ତ ସେଇଠି ମିଳିବେ ଆଉ ଯଦି ଆମେ ଚାହିଁବୁ ସେ ଡକ୍ଟରଙ୍କୁ କହିବେ ମୁଁ ବାହାରେ ମେଡିସିନ ଭଲ ମେଡିସିନ ଟେ କିଣିବା ପାଇଁ ଆଉ ସେମାନେ ବି ଲେଖିଦେଇ ପାରନ୍ତି ଯ ହଁ ବାହାରାରୁ କେମିତି ହବ। ଦେଖିଆ କଣ ହଉଛି ଡକ୍ଟର ଗଲା ପରେ କଣ କହୁଚନ୍ତି। ଯଦି ସେ କହିବେ ମାଇନର ହେଇଛି ଇନଫେକ୍ସନ ହେଇଛି। କି ଆଖି ପ୍ରେସର ହେଇକି ଏମିତି ହେଇଛି। କି କଣ କହିବେ ସେ ଅନୁସାରେ ଦେଖି କଣ କରିବା ବ୍ୟବସ୍ଥା ଆଉ
ହଁ ଆଜି ଯଦି ଏସନ୍ଧ୍ୟାବେଳେ ମୋ ଗାଡ଼ିର ଟିକେ ଫାଙ୍କା ଥାଆନ୍ତା ତାହେଲେ ଆପଣ ଟିକେ ଯାଇକି ସେ ଯୋଉ କଳ୍ପନା ର ହଉଛି ସେ ଯୋଉ ମ୍ୟାଡାମ ଯିଏକି ମତେ ବହୁତ ଭଲ ଲାଗିଲେ ଆଉ ସେଠି ତ ଏତେ ଲୋକ ବି ହେଉନାହାନ୍ତି ତ ସେଠି ବି ଆରାମସେ ତାଙ୍କ ପାଖରେ ପନ୍ଦର କୋଡ଼ିଏ ମିନିଟ୍ କି ଅଧିକ ସମୟ ବସିକି କଥାବାର୍ତ୍ତା ବି ହେଇପାରିଥାନ୍ତେ ନା କଣ ହେଲେ ମୋ ଗାଡ଼ି ଟିକିଏ ଫାଙ୍କା ହେଲାନି ଆଉ
ହଁ ମୁଁ ସେୟା ଭାବୁଥିଲି ଟାଣ ସେ ମ୍ୟାଡାମଟି ଭଲ କାରଣସେମାନେ ରିଟାର୍ଡ ପସନ ତ ତେଣୁ ସେମାନଙ୍କ ଟିଟ୍ ମେଣ୍ଟ ଟିକେ ଭଲ ସେମାନେ ଜାଣିପାରିବେ କହିପାରିବେ। ହଁ ସେମାନେ ବି ବାହାର ମେଡିସିନ ବି ଲେଖିପାରିବେ ନହେଲେ ଯଦି କହିବେ ମେଡିକାଲ ମେଡି ନେଇକି ୟଜ୍ କର ଭଲ ହବ। ତାହେଲେ ତାଙ୍କ ମେଡିସିନ ଆଣିକି ୟୁଜ୍ କରିବ ନଚେତ ବାହାର ମେଡିସିନ ଆଣିକି କରିଥାନ୍ତ। ଆ ତ ଯାଇ ହେଲାଣିି ଟିକେ ଗାଡି ନହେଲେ ଯାଇ ହଉନି କୋଉଠିକି ଆଉ କଣ କ ତ ଗାଡି ଯୋଉ ରେଟ ଆମ ଭଳିଆ ଲୋକ କିଣିକି ଚଳିବା ଭାରି କଷ୍ଟ ଆଉ ଯାଇଥିଲେ ସେମିତି ମନେକ ଅଟୋ ଫଟ ଯାଇ ହେଇଥାନ୍ତା। କିନ୍ତୁ ଇଏ ଟିକେ କୁଥ ହେଲା କହିଲ ମୁଁ ଏଇଠି ଦେଖେଇ ଦଉଛି ଏମିତି ଆଉ। ହୋଉ ଦେଖିଆ କାଲି ନହେଲେ ଯିବା ଆଉ।
ନାଇଁ ନାଇଁ ଆପଣ ଜମା ସେ ବିଷୟରେ ଚିନ୍ତା କରନ୍ତୁନି ଗାଡ଼ିଟା କେବଳ ମତେ ମୋର ସନ୍ଧ୍ୟା ସମୟର ସାଢେ ପାଞ୍ଚଟା କୋଡିଏରୁ ସନ୍ଧ୍ୟା ସରି ଆଠଟା ମ ସାଢେ ଆଠଟା ଯାଏ ଦରକାର ଅଛି ଆଉ ନହେଲେ ଦିନମାନେ ମୋର କି କିଛି ବି ଗାଡ଼ିର ଆବଶ୍ୟକତା ନାହିଁ ତ ଆପଣ ଯେଉଁ ସମୟରେ ବି ଚାହିଁବେ ନେଇପାରିବେ ହେଲେ ମୁଁ ଚାହୁଁଥିଲି କି ମାନେ ସକାଳ ସମୟଟା ନେଇ କଲେ ଭଲ ହୁଅନ୍ତା ଆପଣଙ୍କ କାମ ବି ସରିଯାଆନ୍ତା ଆଉ ସବୁ କିିଛି ସୁବିଧା ହୁଅନ୍ତା। ନା କଣ?
ଆମେ ଆଚୁଆଲି ସକାଳେ ଗଲେ ତାଙ୍କର ପ୍ରଫେସର ମାନେ ଆସିଥିବେ ଭଲ ଡକ୍ଟର ଥିବେ। ଆଉ ଅନ୍ୟ ଟାଇମି ଗଲେ ଉପର ବେଳା ଟାଇମି ହୁଏତ ପ୍ରଫେସର ନ ଆସିପାରନ୍ତି। ତେଣୁ ସକାଳ ଟାଇମରେ ଗଲେ ତାଙ୍କ ପ୍ରଫେସର ଭଲ ଡକ୍ଟର ଥିବେ। ଆମେ ଦେଖେଇଦବାଟା ଗୋଟେ ଭଲ ହବ।
ହଁ ଆଉ ମୁଁ କହୁଥିଲି କି କାଲି ଗୋଟେ କଣ ସରକାରୀ ଛୁଟି ଅଛି ତ କାଲି ଡକ୍ଟରମାନେ ସବୁ ଆସିବେ ତ? ହଁ
ହଁ ମେଡିକାଲ ହଁ ଡକ୍ଟର ମାନଙ୍କର ଛୁଟି ସେମତି ନାହିଁ। ଡକ୍ଟର ମାନଙ୍କର ଛୁଟି ଥାଏ ସେମାନେ ପର୍ସନାଲ ନିଅନ୍ତି। ସେଇ ଛୁଟିଟାକୁ ଅନ୍ୟ ଦିନ ନେବେ। କିନ୍ତୁ ଡକ୍ଟର ଡ୍ୟୁଟି କେବେ ବନ୍ଦହବନି। ଯାହା ବି ହେଲେ କୌଣସି ନା କୌଣସି ଡକ୍ଟର ରହିବେ, କାଲି ଆଜ୍ଞା କି ଛୁଟି ଅଛି?
କାଲି କଣ ମହରମ ବୋଲି କଣ ଗୋଟେ ଅଛି ମୁସଲମାନ ମାନଙ୍କର ପର୍ବ ମୁଁ ତ ଏତେ ଜାଣିି ନାହିଁ ସେ ବିଷୟରେ ହେଲେ ଅଛି ବୋଲି ମୋର ଟିଉସନ୍ ଛୁଆମାନେ କହୁଥିଲେ ତ ସେଥିପାଇଁ ମୁଁ ବି କାଲି ତାଙ୍କର ଟାଇମିଙ୍ଗ୍ ସବୁ ଏପଟ ସେପଟ କରିକି ରଖିଚି ତ ସେଇ କଥା ପାଇଁ ବୋ ସେଇ ଛୁଟି ଟା ଅଛି ହେଲେ ଆପଣ ଯୋଉ କହିଲେ ଡାକ୍ତର ମାନେ ମାନେ ଡାକ୍ତର ମାନେ ଧର ଆଜି ଛୁଟି ନେଇଗଲେ ମାନେ କାଲି ତାଙ୍କର ସିପ୍ଟ ୱାଇଜ୍ ମାନେ କିଏ ଜଣେତ ର ରହିବାକୁ ବାଧ୍ୟ ଆଉ ଏଇଆ ତ?
ହଁ ଡିଉଟି କେବେ ବନ୍ଦ ହବନି ଯାହାବି ହେଲେ ଡକ୍ଟର ରହିବେ। ଏଇ ଛୁଟି ଟାକୁ ସେ ଏଇବେଳେ ଅନ୍ୟ ଜଣେ ଡକ୍ଟର ଅଲଗା ଟାଇମରେ ନବ ଆଉ ସିଏ ଅଲଗା ଦିନ ବି ନେଇପାରିବ କିନ୍ତୁ ଡ୍ୟୁଟି ବନ୍ଦ ହବନି ଡ୍ୟୁଟି ବେଳେ ତାଙ୍କର ଡ୍ୟୁଟି କରିବେ। କାରଣ ଦେଖନ୍ତୁ ଗୋଟେ ଦିନ କଣ ଡକ୍ଟରମାନେ ଡ୍ୟୁଟି କରୁଚନ୍ତି କି ସେମାନେ ଗୋଟେ ଆୱା-ତିନିଟା ଆୱାରେ ଯେତେବେଳେ ହେଲେ ସକାଳ ଥିବ ଖରା ବେଳେ ଥିବ ତାଙ୍କର ଏମିତି ଥିବ ଆଟା ରୁ ଦିଟା ପୁଣି ଦିଟାରୁ ରାତି ଦଶଟା ପୁଣି ରାତି ଦଶଟା ର ଭୋର ଛଅଟା ଏମିତି ଡକ୍ଟରଙ୍କ ସି କି ଆଜି ଡ୍ୟୁଟି ଥିବ ତେଣୁ ଡକ୍ଟରମାନେ ଆରାମରେ ତାଙ୍କ କାମକୁ କରିପାରିବେ। ତ ତାଙ୍କ ଛୁଟି ସହିତ କିଛି ସମ୍ପର୍କ ନାହିଁ।
ଆଚ୍ଛା ଆଚ୍ଛା ମୁଁ ବୁଝିଗଲି ଏମିତି ତାହେଲେ ସବୁ କରୁଚନ୍ତି ସବୁ ମେଡିକାଲରେ ତାହେଲେ ସେଇ ମାନେ ଯେମିତି ଅନ୍ୟ ସବୁ ଜାଗାରେ ଦଶଟା ରୁ ଚାରିଟା ଯବ୍ ହେଲେ ଡକ୍ଟର ମାନଙ୍କ ସେମତି ନାହିଁ ସେମାନେ ଧର ସକାଳ ଛଅଟାରୁ ବି ଆସିଲେ ଛଅ ଘଣ୍ଟା ଡୁଉଟି କରିକି ଯିବେ ବାରଟାକୁ ବି ଆସିଲେ ଛଅ ଘ କରିକି ଯିବେ ସନ୍ଧ୍ୟା ବେଳକୁ ବି ଆସିଲେ ଛଅ ଘଣ୍ଟା ଡିଉଟି କରିକି ଯିବେ ରାତି ଆଠଟା ବେଳକୁ ଆସିଲେ ବି ଛଅ ଘଣ୍ଟା ଡିଉଟି କରିକି କି ଯିବେ ଆଛା ରାତି ସମୟରେ ବି ଡକ୍ଟର ରହୁଛନ୍ତି ନା ସେଇ ସମୟଟା ଡକ୍ଟର ରୁହନ୍ତିନି।
ଆମର ବଡ ବଡ ମେଡିକାଲ ମାନେ କାଜୁଆଲିଟି ରେ ଚାରି ଛଅ ଡକ୍ଟର ସବୁବେଳେ ରେଡି ିବୋଡ ମଡା କାଜୁ ଆଉ ତାଙ୍କର ୱାର୍ଡ ମାନଙ୍କରେ ସେମିତି ଜଣେ ଡକ୍ଟର ନିଶ୍ଚିତ ରହିବ ରାତିରେ କାରଣ ସେ ସେ ଜଣେ ସି୍ କରାଯାଇଛି ଗୋଟେ ଦିନର ତିନିି କରାଯଛି ଗଟ ସକାଳେି୍ଟି ଗୋଟେ ଖରାବେଳେ ସିଫ୍ଟି ଗୋଟେ ରାତିିଫଟି ତଣୁ ଯାହାର ଯେତେବେଳେ ଡୁଟି ପଡିଲ ତେଣୁ ଥିରେ ୱାର୍ଡରେ ନିଶ୍ଚିତ ଜଣେ ଡକ୍ଟର ରହିବେ କାରଣ ଯୋଉ ପେସେଣ୍ଟ ଆଡମିସନ ହେଇକି ଅ ଅ ସେମାନଙ୍କ ପୁଣି ଟିଟମେଣ୍ଟ ଦରକାର ନା ଆଉ
ହଁ ହଁ ହଉ ତାହେଲେ ଆପଣ କାଲି ଭଲରେ ଯାଇକ ଭଲରେ ଆସନ୍ତୁ ଆପଣ ଗାଡି ପାଇଁ ଜମା ଚିନ୍ତା କରନ୍ତୁ ସକାଳେ ଯାଇକି ସକାଳେ ହି ଦେଖେଇ ଯାଉଛି ଆଉ ଗୋଟେ କଲ୍ ଲଗେଇବେି ଆପଣ ଆପଣ କଥା ହେଇଯିବେ ଆଉ ହେଲେ
ଠିକ ଠିକ ଅଛି ଠିକ ଅଛି